ହ୍ୟାଲୋ
ରୂପ ଯଉ ତ କଥା କଥାଟା ଟିକଏ ଭଲସେ ଶୁଭୁନି
ହ୍ୟାଲୋ
ହଁ
ହଁ ହଷ୍ଟେଲ ରେ।
ହଁ କହୁନୁ।
ହ୍ୟାଲୋ।
ହଁ କହୁନୁ। ହେଇ ବୁଲଚି ବା ବାରିରେ ବୁଲୁଚି। ଆଉ ମାଉସୀ ହରିଆ କଉ ଆଜି ରୋଷେଇ-ଇ ଭାବୁଥିଲି ରୁଟି କ୍ଷୀର କରିଦେଇଥାନ୍ତି। ତାରେ ଫୁଣି ମନ ହେଲାନି। ମୁଁ କହିଲେ କିଏ ଯାଉଛି ସେ ଅଟାଆ ଦଳିବ ବେଲିବ ସେକିବ ଏଇନା ଏତେ ଧନ୍ଦା କିଏ କରିବ। ସୁଜିବ ଆଁ କରି ଦେବି ଆଉ ଟିକେ କଣ କରିଦେବି ଆଉ। ଆଉ ତୁ ମାଉସୀ କଣ କରୁଛି?
ମୁଁ ଏଇ ଉଁ ଟିଡା ଆଉ। କଦଳୀ ଭଜା ଆଉ ଡାଲି ଭାର ମୁଁ ଖାଇଦେମି। କଦଳୀ ଭଜା ଡାଲି ଭାତ।
ହୁଁ।
ସକାଳ ଥିଲା ସେଆକୁ ଖରା ବେଳଳର ଖାଇଦେବି। ମୁଁ ଶୋଇ ପଡିମି ଆଉ। ରୁଟି ଆଉ କଣ ହବ ବୋଧେ ଖାଇବି ଆଉ।
ଆଉ ମାଉସୀ କଣ କରୁଛି?
ଏଇ ସେ ତଳେ କଣ କରୁଛି। ଇ ପରି ଆସିଥିଲା ମୋ କତିକି। ଫୋନ ନବା ପାଇଁ ଉପର ରଅଛି ମୋ ପାଖରେ ଅଛି।
ହୁଁ ଆଉ ହଉଚି ହଁ ଆଉ କଣ ଗୋଟେ କହୁଥିଲି ତତେ? ଅ ମୋ ମାନେ ମୋ କି ଏଠି ମୋର କିଛି ମାନେ ଯୋଉ ଶବ୍ଦ ଶୁଭା ହଉଚି କି? ମୁଁ କ କଥା କହିଲା ବେଳେ। ଶୁଭା ଯାଉଛି?
ଇ ହୁଁ।
ମୁଁ କଥା କହିଲା ବେଳେ ଶୁଭୁଚି ତୋ ଆଡୁ କିଛି ଶବ୍ଦ।
ଆଉ ନା ନା
ଆଁ ହଉ ଯୋଉ କଣ କହୁଥିଲି କହିଲୁ ନାଇଁ ଶୁଭୁନି ମୁଁ କଣ କ ନାଇଁ ନାଇଁ ଶୁଭୁନି। ଶୁଭୁଥିଲା ଏଇନା ତୋ ବଡ ବୋଉ ବୋଧେ ଡାକୁଥିଲେ କି କଣ। ଆଉ ଶୁଭୁନି ଏଇନା ଯୋଉଁ କଣ ଆଉ କହିବି ଆମର ହଁ ଶୁଣୁ ଆ ଆଉ ଦେଖିଆ କହିଲୁ ଉଁ ରାଜନୀତି ବିଜ୍ଞାନ ଆଁ ରାଜନୀତି ବିଜ୍ଞାନ ନୁହଁ ତ ଉଁ କହିଲୁ ଦେଖି ଆମର ଉଁ ସ ମୌଳିକଅ କର୍ତ୍ତବ୍ୟ କେତେଟା?
ସାତେ ଟା।
ସାତେ ଟା?
ଆଉ କେତେ?
ସତେ ଟା କୋଉଠୁ ଆଇଲା?
ଦିଅ।
ମଉଳିକ ରହିଥା ମଉ ମଉ ନା ନା ଆଁ ରହି ଥା ମୌଳିକ କର୍ତ୍ତବ୍ୟ ମୌଳିକ ମନଟା ପଡୁନି। ଟିକେ ଟିକେ ଜଷ୍ଟ ମନ ଟିକେ ଟିକେ ମନ ପଡୁଚି ରହିଥା। ମୁଁ ଉଁ ଶୁଣ ତୁ ଟିକେ ଭଲସେ ପଢ ହେଲା। ଆମର ଏ ଯୋଉ କଣ ତ ହେଟା ଉଁ ଭୋଟ ପାଇଁ ପୁଣି ଯୋଉ ଏବେ ଭୋଟ ହବ ଉଁ ଆଉ ତାପ ତା ପୂର୍ବରୁ ଆମର ପରୀକ୍ଷା ହବ ହେଲା ସେଇ ତା ପରେ ଟିକେ ପଢ଼ ମୁଁ ବି ମୁଁ ବି ଭାବୁଛି ଆଜି ପଢିବି କାଲି ପଢିବି କାଲି ପଢିବି ମୋର କିନ୍ତୁ କାଲିଟା ହଉନି। ସେଆକୁ ମୁଁ ବି ସେଇ ଚା ଚେଷ୍ଟା କରୁଚି। ତୁ ସେ ଚେଷ୍ଟା କର ଯେମିତି ପଢ଼ିବା ପାଇଁ ଭଲସେ ଆମର ଗେବେ ଏଇ କେବେ କହିଲୁ ଏଇ ଯୋଉ ଏଇ ଏବେ ଭିତରେ ଆମର ପରୀକ୍ଷା ମାନେ ଆଉ ଛ ଛଅ ମାସ ରହିଲା ପରୀକ୍ଷା।
ହୁଁ।
ଛଅ ମାସ ପରେ ଆମର ପରୀକ୍ଷା ହବ ଆଉ କଣ ହେଇଚି?
ଆଜି ସୁବାସ ସାରେ ଉଁ ଯୋଉ ପଢଉଥିଲେ ମୁଁ ଯାଇନଥିଲି।
ଓହୋ ତମର ସବୁ କଲେଜ ଯାଉଛନ୍ତି ନା? ସେଇ ମହାବିଦ୍ୟାଳୟ ଯାଉଛନ୍ତି ନା?
ହଁ ମ୍। ମହାବିଦ୍ୟାଳୟ ଯାଉଛନ୍ତି ସମସ୍ତେ ଯାଉଛନ୍ତି କେବଳ କେବଳ ମତେ ଛାଡିକି ମୁଁ ତ ଯାଉନି ଦୁଇଦିନ ହେଲା ଆଉ।
ଅ ହଁ ହଁ ଆମର ସେମିତି ଅଳ୍ପ ଅଳ୍ପ ଯାଉଛନ୍ତି ଆଉ। ଆଉ ହେଉଛି ଆମର ତ ସବୁ ପଳେଇଲେ ଆମର ପଢ଼େଇବାକୁ କେହି ନାହାନ୍ତି। ଅଳ୍ପ ଅଛନ୍ତି ପଢ଼େଇବାକୁ ସେ ଯାହା ପଢଉଛନ୍ତି ସେତିକି ଆଉ।
ଭଲ ମାମୁଁହର ମଜା ମୁଁ ବହି କିଛି କିଣିନି ମୁଁ ଯ
ମାମୁଁ ହରେ ମଜା ହେଲା
ହୁଁ। ହୁଁ।
ହଁ ବୁଲୁଛ ମଜା କରିବ।
କାଲି ଯେ ତାଳପ ଆସିଲା ସେ ଯୋଉ ଘୋଡା ଫୋଡା ଯୋଉ ନାଚ କରି ସେତେବେଳେ ଆସିଲା। ମାଉସୀ କହିଲା। ଯୋଉ ଭଡିଓ କର ଶୁଭ ଗତିକି ଛାଡିବ।
ହୁଁ।
ମୁଁ ଭିଡୁଅ କରିନଥିଲି ପତିମା ଦେଇ କରିଥିଲା ତାକୁ କହିଥିଲି ଛାଡିବୁ ବୋଲି। ସେ ଡାଉନଲୋଡ ବୋେ କନେଇ ଲ କଣ
ନାଇ ଛାଡ଼ିନି ସେ କାଇଁ। ଆଉ ମା ଯୋଉ ମାଇଁ କି ସଜ କିଏ କରିଦଉଥିଲା।
ତାଙ୍କର ଡାକିଥିଲେ ସାଢୁ।
ଓହୋ ସେଇଆା ଆଉ ମୁଁ ପ୍ରତିମା ଦେଇକି ପଚାରିଥିଲି ସେ ସେଇ କହୁଥିଲା।
ସେ କହିଲା ସେ ସେଢୁ ଡାକିଥିଲେ ଆଉ ଆଉ।
ଆମେ ପୁରା ନଅଟାରେ ଗଲୁ ତଥାପି।
କଣ ପାଇଁ।
ଆମେ ବାହାର ନ ପିିନୁ ଭଲ ଆଣୁଥିଲା ସେ ଆଉ ମାନ୍ଦେଇ ମାନ୍ଦେଇ ମାନ୍ଦେଇ ନଅଟା ବେଳେ ଯାଇ ଗଲୁ।
ହ ହୁ। ହଁ ତମ ଘର ସେପଟେ ଆସିକି ହେଲଣି ଭଲ ଲାଗୁନଥିବ।
ଭଲ ଲାଗିଲାନି ଆଡେ ବି ଦି ଜଣ ଆଉ ଝିଅ।
ହୁଁ ହୁଁ ଆଉ ଯୋଉ କିଏ କିଏ ସବୁ ଝିଅ ସବୁ ଆସିଥିଲେ ତମେ ଦି ଜଣ।
ଆମେ ପରି ମୁ ପ୍ରତିମା ଦେଇ। ଆଉ ତାଙ୍କ ଘରକୁ ଦିଟା ଝିଅ କିଏ ମାମୁଁ ତାଙ୍କ ମାମୁଁ ଝିଅ କିଏ ଦି ଜଣ ଆସିଥିଲେ।
ହଁ ହଁ ଗୋଟେ ହେଁ କା ଭଳିଆ ଦେଖିବାକୁ ଟିକେ ଆମଠୁ ତୋରି ଭଳିଆ ମାନେ ଡେଙ୍ଗା ହେଇକି ହଁ। ସେ କାହା ବ୍ୟାଚ୍ ସେ କା ଆ ସେ ମାନେ ଗା ସା କହିପାରିବେନି କିନ୍ତୁ ସିଏ ବି ଆସିଥିଲା। ମାନେ ଯଉନ ମୁଦି ପିନ୍ଧା ହଉଥିଲା ସେଇଦିନ ଆସିଥିଲା।
ଆଉ ଆଉ ଜଣେ ଯେ ସିଏ ଆସିନଥିଲା ସିଏ କିଏ ମୁଁ ତାକୁ ବି ଚିହ୍ନିନି।
ଦି ଜଣଙ୍କୁ ବି ଚିହ୍ନିନି ମୁଁ ମୁଁ ଭାବିଲି ସେଇ ଯୋଉ ଝିଅଟ ଟାକୁ ଦେଖିଲି ଫଷ୍ଟ ମୁଁ କହଲିି ସେ ବୋଧେ ଝିଅ ଘର ଲୋକ। ତାପରେ ମୁଁ ଜାଣିଲି ଯେ ସେ ମାମୁଁ ଘର ମାନେ ତାଙ୍କର କୋଉ ବନ୍ଧୁବାନ୍ଧବ ହେବେ।
ହୁଁ ମାମୁ ଝିଅ।
ହଁ ଆଉ ହଉଛି ଆଉ ଆଉ ସବୁ ଭଲ ନା।
ହଁ ଭଲ।
ଆ ହଁ ଆଉ ପୁଣି ସେ ଯୋଉ ଛୁଆଟା କଣ କହୁଛି କି? ଲୋ
ପରି ଫୋନ ମାଗୁଛି।
ନାଇଁ ନାଇଁ ତାକୁ ଟିକେ ମାନେ ବାହାରିକି କହ ମୁଁ ଏଇନା ଟିକେ କଥା ହଉଛି ଟିକେ ପାଟି ଗରନା ଖରାପ।
କହୁଛି କରିମି ପାଟି।
ନାଇଁ କରନା। ପାଟି ଟା ଟିକେ ଏଇନା କରନା ଯେମିତି କିଛି ଯେମିତି ଶବ୍ଦ ମତେ ନ ଶୁଭିବ। ଏଇ କଲ୍ ମାନେ ଏଇ ଯଉ ନା ନା। ହଉ ଯଉ କଣ କୋଉ ବିଷୟ କୁ ଆଲୋଚନା ହୋଉଥିଲା? ପାଠ ବିଷୟରେ ରାଇଟ ଆଉ କଣ କଣ ସବୁ ପଢିଲୁନୁ?
ସେଇ ସାହିତ୍ୟ ବିଜ୍ଞାନ ସବୁ ତ ଅଛି ପଢୁନି ଆଉ।
ସାହିତ୍ୟର କଣ ପଢ଼ିଲୁନୁ?
ସାହିତ୍ୟର ସବୁ ସଇଲାଣି ବାର୍ତ୍ତା ପଢା ହେଇଛି ଅଳ୍ପ। ବାର୍ତ୍ତା।
ହୁଁ।
ଅଳ୍ପ ପଢା ହେଇଛି। ଆଉ ଆଉ ଗୋଟେ ଏମିତି କଣ ଦିଟା ସେଟା ପଢାହେଇନି। ଆଉ ସବୁ ପଢା ସଇଲାଣି।
ଯାହା ହଉ ତମର ତ ଏତେ ସବୁ ପଢା ସହିଲାଣି ଆଉ।
ପଢା ସରିକି ରିଭାଇ ହଉ
ଉଁ ଆଉଥରେ ପଢା ହୋଉଛି ନା। ଭଲ ଆମର ତ ମାନେ ବିଷୟ ମୂଳରୁ ଆରମ୍ଭ ହିଁ ହେଇନାହିଁ।
ଆମ ଉ ସେଠି ପଢା ହେଇନି।
ଆରମ୍ଭ ହେଇନି। କି ଆମ ପାଖରେ ବହି ଫହି ନାହିଁ କିଛି ନାହିଁ ପଢ଼ିବୁ କେମିତି?
ମୋ କତିରେ ଓଡିଆ ବହିଟା ନାହିଁ ଆଉ ବିଜ୍ଞାନ ବହିଟା ନାହିଁ।
ଉ ଆମ ପାଖରେ କିଛି ବହି ନାହିଁ ଆମେ ଏ ଆଣିବୁ କିଣିକି ଆଉ ଦେଖିଆ କିଣିକି ହବ ଯଦି ଆଣିବୁ। ତାପରେ ଏଇନା ସବୁ ମାନେ ବାହାରି ଯିବ ପୁଣି ଆଣିକି ପଢିବୁ ଆଉ।
ଏଥର କି କଥା ହେଲେ କିଛି ନାହିଁ ତ।
ହୁଁ।
ଏଥରେ କଥା ହେଲେ କିଛି ହବନି ତ।
ନାଇଁ ନାଇଁ ତୁ କହୁନୁ?
ନାଇଁ ମାନେ କିଛି ହବନି ତ ମାନେ ସେମତି
ନାଇଁ ନାଇଁ ନାଇଁ ନାଇଁ।
କଣ କଣ କେମିତି କଥା ସବୁ ହେଲେ କେତେଥର କଣ
ନାଇଁ ନାଇଁ ସେରା ସେରା କିଛି ଏଇନା ସେଇଟା ଏଇରା ହେନା ସେରା କହିବୁନୁ କିଛି ଏଥିରେ।
ହଁ ହଁ
ଆଉ ମାଉସୀ କଣ କରୁଥିଲେ।
ମାଉସୀ ଘରେ ଅଛି।
ମଉସା
ମଉସା ବି ଘରେ, ପରୀ ମୋ ପାଖରେ ବସିକି ହସୁଛି। ଆଉ ପୁଅ ଘରେ ଫୋନ ମାଗୁ, ଫୋନ ଦେ ଫୋନ ଦେ ଖେ
ଆଉ ମଉସା ମଉସା ମାମୁଁ ଘରୁ ଗଲେଣିି।
ନା
ରାଗିକି ଏ ଫନା ବି ଅଛନ୍ତି।
ହୁଁ
ହଁ ଭଲ ରାଗିକି ଥାଆନ୍ତୁ। କି ପାଗ ଲୋ। ଆଉ ହଉଛି। ହଁ କଣ କହୁଥିଲି କହିଲୁ ଆଉ ତମର ସେଠି
ତମ ଆଡ଼େ ହଁ ଆଜି ଆମେ ପ୍ରତ୍ମା ଦେଇ ମୁଁ ମନ ଆମ୍ବ ଖାଉଥିଲୁ।
କୋଉଠୁ
ସେଇ ଦୋଳିଆ ଆଜା ବାରିରୁ ଗଛ ଆମ୍ବ ପାରି
ହୁଁ, ହଁ କଣ କହୁଥିଲୁ। ହେଲୋ
ହଁ
ମୁଁ କହିଲି କଣ କହୁଥିଲୁ।
ନୂଳିଆଜା
ନା ମୁଁ ଏଇଟା କଣ କହୁଥିଲୁ।
ଆମ୍ବ
ହୁଁ ଆଉ ତମ ଆଟେ ସବୁ ଆମ୍ବ ସରିଗଲାଣି।
ଆମ ଆଡେ ଆମ୍ବ ସରିଯାଇଛି, କେବଳ ସେଇ ଯୋଉଠୁ ଆମେ ଆଣିଥିଲୁ ସେଇଠୁ ସରିନାହିଁ।
ଉଁ ଆଉ ମନ୍ଦିର ଯାଉଛୁ ନା।
ମନ୍ଦିର ନା ଯାଇ ନାହିଁ ଯିବି ଆଉ।
ହଁ ଭକ୍ତିରେ ଅଛି ଆଉ ଯିବୁନି କେମତି।
ସୋମବାର ଖାଲି ଯାଇଥିନି ଆଉ ଜମା ଦେଇନି।
ଆଉ
ନା
ଆଉ ହଉଛି କଣ କହୁଥିଲି। ଯୋଉ ହଉଛି ସେ ଯୋଉ ଫଟୋ ନାଇଁ। ହଁ ତ
ଆଉ କଣ କହ? ଆଉ ସମସ୍ତେ ସବୁ କଣ କରଛନ୍ତି କଣ ନାହିଁ? ସୋନାଲି କଣ କହୁଥିଲା କି ଆଉ?
ନା ସେ କିଛି ଆଉ କହି ନାହିଁ। ସେ ଛୁଆ ଟା ବି ଆଉ କିଛି କହୁ ନାହିଁ।
ଆଉ ହଁ ସିଏ ପୁରା ରାଗିକି ଥିବ ମୋତେ ଯେମିତି ଦେଖିବ ହାଣିଦେବ।
ନା କିଛି କହିବନି।
ନାଇଁ ଡରମାଡିଚି।